ହ୍ୟାଲୋ।
ହଁ କୁହ ଶୁଭା ହଉଛି ମୋ କଥା।
ଆଜ୍ଞା ଆଜ୍ଞ ଆଜ୍ଞା ଆପଣଙ୍କର ଶୁଭୁଚି, ମୋର ଶୁଭୁଚି ତ?
ହଁ ହଁ, କ୍ଲିଅର ଆସଚି କୁଅ।
ହଁ ଆଜ୍ଞା ଓ ଆପଣ କେମିତି ଫ୍ରି ଟାଇମରେ କଁ କରିବାକୁ ଭଲ ଲାଗେ? ମୁଁ ଏଠି ବସିଥିଲି ଟିକେ କାମ ଥିଲା ତ ତ କରିଥିଲି। ଆଉ ଆପଣ
ଟାଇମ୍ ଟା ଖାଲି ବୁଲି, ମାନେ ବୁଲିବାକୁ ଭଲ ଲାଗେ କିନ୍ତୁ ଖାଲି ବେଳେବେଳେ ଟାଇମ ମିଳୁନି ଯିବା ଲାଗି କୁଆଡେ ଆଉ, କିଛିଟା ଜାଗା ଏମତି ଯାଇଛି।
ଆଛା।
ଆଉ ଏମିତିରେ ଏଇ ଖେଳେ ଏଇ ଗାଁ ରେ ତ ଅଛି ଏବେ ଏବେ ଛୁଆ ମାନଙ୍କ ସହିତ ଟିକେ ଖେଳୁଛି ଖାଲି ଆଉ। ଏବେ ବର୍ଷା ହେଇଛି ଘରେ ବୋର ହଉଛି ଖାଲି ଆଉ।
ଆଉ ସେମତି ଖାଇବା ପିଇବାରେ ଆପଣ ଙ୍କୁ କଁ ଭଲ ଲାଗେ ସବୁ?
ଖାଇବାରେ ମୋର ଚିକେନ।
ଓହୋ, ବଢିଆ ଚିକେନ ବି ସହଜ ଯେମିତି କଲେ ଚିକେନ ଯେମିତି କଲେ ବି ଭଲ ଲାଗିବ ବଢିଆ ଲାଗେ ଚିକେନ।
ହଁ ମୋର ଫେବରାଇଟ ମୁଁ ତ ମଟନ ଖାଏନି ନା ମୁଁ ଚିକେନ ଖାଲି ଖାଏ। ତ ମୁଁ ଖାଲି ଛି ଖାଲି ଚିକେନ ହିଁ ଯାହାବି ପୁରା ସବୁ ସବୁ ଜିନିଷ ଖାଇଦେବି ଚିକେନ ର। ସବୁ ପ୍ରକାର ଆଇଟମ ହେଇପାରିବ, ମୁଁ ତ ଆମ ଘରେ ଭୋଜି ଭୋଜି ହେଲେ ନନା ହେରିକା ସବୁ ରୋଷେଇ କରନ୍ତି। ତ ମୁଁ ସେଠି ଯାଇକି ଗିନା ଧରିକି ବସିଯାଏ ସେମାନଙ୍କ ପାଖରେ।
ହଁ ହଁ ଚିକେନ କଷା ଯେତେବେଳେ ହବ ସେତେବେଳେ ବଢିଆ ଲାଗେ ସବୁଠୁ ଖାଇବା
ଘରେ ଭଲ ଲାଗେ ନା ଘରେ ଯେ ରୋଷେଇ କରୁଥିବେ ଯାଇଁକି ବସ ଯିବାକୁ ସେଇଠି। ମୁଁ ପୁରା ସେଠୀ ବ
ଆଜ୍ଞା। ଆଉ ହୋଉ। ସେମତି ମାନେ ଏମତି କିଛି ଅଛି ଫେବ୍ରେଟ ସ୍ପଟ ଯେମିତି ବୁଲିବାକୁ ଇଛା ଅଛି ଆଗକୁ କୁଆଡେ? ସେମତି କିଛି।
ବୁଲେ କୋଉ ମାନେ। ପୁରା ଅ ପ୍ରପର ଜାଗା ତ କହିପାରିବିନି କିନ୍ତୁ ମତେ ଟିକେ ପାହାଡ ଝ
ଆଚ୍ଛା।
ଭଲ ଲାଗେ ମାନେ ଏକା ଯିବାକୁ ବି ଭଲ ଲାଗେ, ସାଙ୍ଗମାନଙ୍କ ସହିତ ଗଲେ ଭଲ ଲାଗେ କିନ୍ତୁ ଏକା ଟିକେ ଭଲ ଲାଗେ‌। ମତେ ପାହାଡ଼ ଝରଣା ବୁଲିବାକୁ ବହୁତ ଭଲ ଲାଗେ। ତ ଯୁଆଡେ ବି ଯିବି ସେଆଡେ ଏ ମାନେ ଏଇ ସବୁ ଜିନିଷ ଦରକାର ଆଉ।
ଓ। ହଁ ଠିକ୍। ଆଉ ଏମତି ମୁଭି ବଗେରା କିଛି ତ ମାନେ ଏମତି କଣ କୋଉ କୋଉ ମୁଭି ଯାଅ। ଦେଖନ୍ତି ଆପଣ ମୁଭିି ବଗେରା।
ମୁଭି ତ ମୁଁ ଏତେ ଦେଖେନି କିନ୍ତୁ।
ଆପ ଆପଣଙ୍କ ଭଏସ ଟି ଟିକେ
ମାନେ ଟିକେ ଭଲ ଲାଗେ ମୁଁ ଦେଖିଲେ ହାଲୋ।
ହାଲୋ ହାଲୋ ହାଲୋ।
ହଁ ମୁଁ କହିଲି ଏଇ ନେଟୱାର୍କ ଈସୁ ପାଇଁ ପ୍ରୋବ୍ଲେମ ହଉଛି।
ହୁଁ ହୁଁ।
ଶୁଭା ଯାଉଛି ଏବେ ଶୁଭା ଗଲା।
ମୁଁ କେବେ ହଁ ଏବେ ସୁବିଲା।
ହୁଁ ମୁଁ କହିଲି କି ମୁଭି। ତ ମୁଭି ତ ମାନେ ମୁଁ ଏତେ ଦେଖେନି।
କିନ୍ତୁ ଦେଖେ ମତେ ଟିକେ ହରର ଟା ଡର ମାନେ ଡର ଲାଗେ। ସେଇ ନର୍ମାଲ ମାନେ କିଛି ଆଁ ଗୋଟେ ଇମୋସନାଲ ମୁଭି ଗୁଡା ଟିକେ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା।
ଆଉ ଯୋଉଥିରେ ଲଭ ଷ୍ଟୋରି ଥିବ କି ଇମୋସନାଲ ଥିବ ଏଇଗୁଡା ସବୁ‌।
ହୁଁ ହୁଁ ବଲିଉଡ୍ ବଲିଉଡ୍ ପ୍ରିଫର କରନ୍ତି ନା ଅଲଗା କିଛି ଅଲଗା ଏମତି ପସନ୍ଦ।
ମୁଁ ଅ। ବଲିଉଡ ତ ଦେଖେ କିନ୍ତୁ ଗୋଟେ ଦିଟା ଇଂଲିଶ ର ମୁଭି ବି ଦେଖି ଚି ମୁଭି କଣ ଏଇ ଯୋଉ ସରିଜ ଗୁଡାକ ଆସି
ସିରିଜ ଅଁ ସେମ୍ ସେସ୍ ମୋର ବି ସେମ ମତେ ଭାଇ ଇଂଲିଶ। ମୁଭିଯ୍ ଆଉ ଇଂଲିଶ ସିରିଜର ଗୁଡା ଭଲ ଲାଗେ ମତେ।
ଗୋଟେ ଇଂଲିଶ ର ଗୋଟେ ଏବେ ଗୋଟେ କଣ ଥିଲା ତାର ମନେ ପଡୁନି ତା ନା ଟା ମତେ ସେଇଟା ପୁରା ବହୁତ ଭଲ ଲାଗିଥିଲା। ସେଇ ଅଳ୍ପ ଅଳ୍ପ ଦେଖିଛି ବେଳେ ବେଳେ ଯୋଉ ୟୁଟ୍ୟୁବ ରେ ଦେଖେ ଏଇ ଯୋଉ। ଚାଇନିଜ ଡ୍ରାମା ସେଗୁଡ଼ା ସବୁ ଇଂଲିଶ ରେ କି ହିନ୍ଦୀରେ ଡବ କରା ହୁଏନି ସେଗୁଡାକୁ ହଁ କୋରିଆନ୍। କୋରିଆନ୍ ବି ଅଛି, ଚାଇନିଜ ବି ଅଛି ବ କୋରିଆନ୍ ଅ। ତ ସେଇଗୁଡା ସବୁ ହିନ୍ଦୀରେ ଯୋଉ ଗୁଡା ଡବ କରାହୁଏ ବେଳେ ବେଳେ ମତେ ଯୋଉଟା ଭଲ ଲାଗେ ସେଇଟା ଦେଖେ। ଏ ଡ୍ରାମା ଗୁଡାକ ସବୁ। ମାନେ ବହୁତ ରେୟାର ଦେଖିଛି କିନ୍ତୁ ଏତେ ବି ପୁରା ନୁହେଁ କି ପୁରା ପାଗଳ ଦେଖିବା ଲାଗି କିନ୍ତୁ ଦେଖିଛି ଆଉ।
ଓ। ଆଛା ତ ସେମତି। ଆଉ ବାକି ମତେ ମୋ ପସନ୍ଦରେ ତ କହିବାକୁ ଗଲେ ସେଇଟା ତ ମାନେ। ମୁଁ ଇଂଲିଶ ମୁଭିଜ ବି ଦେଖେ ଆଉ। ମାର୍ବଲ ୟୁନିଭର୍ସ ଆଉ ବିସି ୟୁନିଭର୍ସ ଫଲୋ କରେ ମାନେ ବାସ ସେତିକି ଆ କେପ୍ଟଟେନ ଆମେରିକା ଏଣ୍ଡ ଆଉ ସେ ପଛ ସାଇଡ୍ ରେ ଏ ସୁପରମେନ ଆଉ ବ୍ୟାଟସମେନ ଏ ସବୁ ତ ବାକି ତାକୁ ଛାଡିଲା ପରେ ମୁଁ ଆକ୍ସନ ମୁଭି ଯେମତି ହଲିଉଡର ଭଲ ଲାଗେ। ତ ଆଉ ଆଉ ଏବେ ରିସେଣ୍ଟଲି ମୁଁ ଦେଖୁଛି ମାନେ ଏମତି ପାକିସ୍ତାନୀ ଡ୍ରାମା ଏଟା ମତେ ଜଣେ ସଜେଷ୍ଟ କରିଥିଲେ ଦେଖିବାକୁ ତ
କହିବାକୁୁ ଭୁଲି ଭୁଲି ଯାଇଛି ପାକିସ୍ତାନୀ ଡ୍ରାମା ହେ କି ପାକିସ୍ତାନୀ ଡ୍ରାମା ଏବେ ମୁଁ
ଆଚ୍ଛା ଆଚ୍ଛା ମୁଁ ଫାଷ୍ଟ ଦେଖୁନଥିଲି ଏତେ ହଁ ହୁଁ। ମୁଁ ଫାଷ୍ଟ ରେ ଦେଖିନଥିଲି ତ ମତେ ଜଣେ ସଜେଷ୍ଟ କର କି ଦେଖିବା ପାଇଁ ତ ମୁଁ ସେଇଠୁ ଏବେ ଦେଖୁ ଭଲ ବି ଲାଗୁଛି ତାଙ୍କ ଷ୍ଟୋରି ଲାଇନ ବି ଭଲ ଅଛି ତ ଭଲ ଲାଗେ ଆଉ।
ପାକିସ୍ତାନ ସେ ଯୋଉ ଇଏ ଗୁଡାକ ବହୁତ ଭଲ ଲାଗୁଛି ଏବେ ୟୁଟ୍ୟୁବରେ ମୁଁ ଖାଲି ଖୋଜୁଛି ସେଗୁଡା କୁଆଡେ ଫୁଲ ମିଳିଯାଉ କି ଫୁଲ ଏପିସୋଡ କିଛି ବି।
ଓହଁ ସେ ତାଙ୍କର ଅଛି ୟୁଟ୍ୟୁବ ଯେ ତ ଏପିସୋଡ ୱାଇଜ ତ ମୁଁ ବି ସେଇଠି ୟୁଟୁବ ହିଁ ଦେଖି
ବଢିଆ ଲାଗୁଛି ମୁଁ ଆଗରୁ ମୁଁ ଏହା ଭାବୁଛି ପୁରା ମାନେ ଗୋଟେ ଦି ଦିନ ଦେଖିଲି ପୁରା ମାନେ ମୋ ମୁଣ୍ଡ ଟା ପୁରା ସେଇଠି ହିଁ ରହିଲା ପୁରା ଆଉ ମାନେ କିଛି ମୁଁ ଆଉ ଭାବି ପାରିଲିନି।
ହଁ ତାଙ୍କ ଷ୍ଟୋରି ଲାଇନ୍ ଟା ବି ଯେତେ ଭଲ କି ଏମତି ତାଙ୍କର କିଛି ଓଭରେକ୍ଟିଂ ନାହିଁ କି ତାଙ୍କର ସେମତି କିଛି ଇଏ ବି ନାହିଁ। ନାଚୁରାଲ ଯେତିକି ରହିବା କଥା ଯେମତି ରହିବା କଥା ସିମ୍ପଲ ରହିଛି।
ରେ ହିଁ କଥାବାର୍ତ୍ତା ଆଉ କିଛି ବି ଅଧିକ ନାହିଁ।
ବହୁତ ଭଲ ତାଙ୍କର ଇଏରେ ତ ସେଥିପାଇଁ ମତେ ସେଟା ଭଲ ଲାଗେ। ତ ଆଉ ବାକି ବଲିଉଡରେ ଯଦି ଆକ୍ସନ ମୁଭି ସବୁ ଆଉ ଥ୍ରିଲ ମୁଭି ସାଇଫାଇ ମୁଭି ଏଗୁଡା ସବୁ ମତେ ଭଲ ଲାଗେ ବଲିଉଡ ରେ। ଆଉ ମାନେ ହିରୋ କିଏ ଅଛି କି?
ସେମିତି ତ କିଛି ନାହିଁ ମତେ ଇଏ ଭଲ ଲାଗେ। କଣ ତ ସିଦ୍ଧାର୍ଥ ମଲ୍ହୋତ୍ର।
ଆଚ୍ଛା ଆଚ୍ଛା।
ହ୍ୟାଲୋ।
ହ୍ୟାଲୋ।
ହଁ ହଁ କଣ ହଁ ଶୁଭାଯାଉଛି।
ହଁ ମତେ ଶଛି ମଝୀରେ ଭଏସ ବ୍ରେକ୍ ହଉଥିଲା।
ହଁ ସେଇ ବର୍ଷା ପାଇଁ ନେଟୱାର୍କ ଇସୁ ହଉଛି ତ କଣ୍ଟେନର
ହଁ। ଆଜ୍ଞା ତ ମତେ ତ ଭଲ ଲାଗେ ଏଆର୍ କି ଭଲ ଲାଗେ। ଆଉ ସାହିଦ କପୂର ଏଇମାନେ। ଆଉ ବାକି ମଝିରେ ମଝିରେ ସାଉଥ ଇଣ୍ଡିଆନ୍ ମୁଭି ବି ମୁଁ ଦେଖିଲିତ ଭଲ ଲାଗେ ତାଙ୍କ ଷ୍ଟୋରି ଗୁଡାକ ବି ଭଲ ଲାଗେ।
ହଁ ତାଙ୍କର ବି ସେଇଟା ଭଲ ଲାଗେ ଏଇ ଯୋଉ ରଶ୍ମିକା ମନ୍ଦନା ସେ ଯୋଉ ସାଇପଲ୍ଲବୀ ଏମାନଙ୍କର ସବୁ ଭଲ ଲାଗେ।
ହଁ। ବିଜୟ ଦେବର କଣ୍ଡା ତ
ହଁ ହଁ ବିଜୟ ଦେବାରକୋଣ୍ଡ ସେମାନଙ୍କର। ହଁ ସେସବୁ ମୁଭି ମୁଁ ଦେଖିଛି ମୁଁ ସବୁ ୟୁଟ୍ୟୁବ ରୁ ହିଁ ଦେଖେ ଡବ୍ ବାଲା।
ହଁ ହଁ ହଁ ତା ଭଲ ସେଥେରେ ଆସ ଭଲ ସେ। ତାପରେ ଆଜି ତାପରେ। ଗୀତ ଘରିକା କିଛି ସେମତି ଅଛି ଭଲ ଲାଗେ ଗୀତ ବଗେରା କିଛି ସେମିତି ଅଛି କି। ସ୍ପେସିଫିକ ଟାଇପ ନା ସେମତି ନାଇ କିଛି ସେ ଯାହା ବି ହେଲେ ଶୁଣନ୍ତି।
ହଁ ସ୍ଲୋ ବାଲା।
ହାଲୋ।
କଁ କରୁଛୁ। ହାଲୋ।
ହାଲୋ।
ହଁ ଶୁଭାଯାଉଛି।
ହଁ ହଁ ଶୁଭୁଛି।
ହଁ ମୁଁ କହିଲି କି ସ୍ଲୋ ବାଲା ମାନେ ଟିକେ। ଏଇ କି ଗଲା ଶ୍ରିୟା ଘୋଶାଲ୍ ର।
ଓହୋ। ହାଲୋ।
ହଁ।
ତମ ଭଏସ୍ ଟିକେ ଟିକେ ବ୍ରେକ୍ ହଉଛି।
କଁ ନେଟୱର୍କ ଇସ୍ୟୁ ହଉଛି ଏବେ ଶୁଭା ଗଲା।
ଓହୋ ହଁ ଏବେ ଏବେ ଆସିଲା କ୍ଲିଅର ହେଲା। ଓ ବାକି ଆଉ ଆପଣଙ୍କ ସେମତି କିଛି ଇଏ ନାହିଁ। ତ ନାଚିବାକୁ ଯୋଉ ଭଲ ଲାଗେ ମାନେ ଚୁଜ। ଆଉ ବେଶି ପପ୍ ରେ ଭଲ ଲାଗେ ଅରିଜିତ୍। ଅରିଜୀତ ସିଂ ସୂନିଧି ଚୌହାନ ସୁଣେ ଆଉ ଶ୍ରେୟା ଘୋସାଲ୍। ଆଉ ମୁଁ ପ୍ରାଏ ହଁ ରାପ୍ ମ୍ୟୁଜିକ୍ ଫଲୋ କରେ ତ।
ଆଚ୍ଛା।
ଆଉ ବାକି ମଝିରେ ମଝିରେ ହାଁ ହାଁ।
ମତେ ରାପ୍ ଏତେ ଭଲ ଲାଗେନି ମତେ ଖାଲି ସ୍ଲୋ ବାଲା ଭଲ ଲାଗେ ଆଉ।
ତ ତ ପାକିସ୍ତାନୀ ସ୍ ଗୀତ ଗୁଡାକ ବି ଭଲ ଲାଗେ ଆଉ।
ହଁ ସେଇଟା ତ ପୁରା ଫେବରାଇଟ୍ ଏବେ ହେଇଗଲାଣି।
ବାକି ଏଇଆ ସବୁ ଆଉ।
ଆଉ ଯୋଉ ରଥଯାତ୍ରା ପାଇଁ କୁଆଡେ ଯୋଉ ପୁରୀରେ ଯିବାର ପ୍ଲାନ।
ହଁ ସେଇଟା ତ ଅଛି ଯିବା ପାଇଁ ଯିବୁ ପନ୍ଦର ତାରିଖ ଦିନ ଯିବୁ ରଥଯାତ୍ରରେ ଆଉ।
କେବେ ଅଛି କି ରଥଯାତ୍ରା?
ଆ ରଥଯାତ୍ରା ଷୋହଳ ତାରିଖ। ତ ପନ୍ଦର ତାରିଖ ଦିନ ତା ପୂର୍ବ ଦିନ ଯିବୁ। ଯୋଉ ଅଛି ତା ପୂର୍ବ ଦିନ ଯୋଉ ରଥ ଠାକୁରଙ୍କ। ମନ୍ଦିର ଆଡକୁ ଆସିବ ତ ତାର ବି ଭିଡିଓ ବନେଇବାର ଅଛି ତ।
ଆଚ୍ଛା ହଁ ତମେ କଣ କଣ୍ଟେଣ୍ଟ କରିଛ।
ହୁଁ ତ ସେଥିପାଇଁ ଯାଇକି ସେଠି ପୁରା ରହିବାର ଅଛି ତ ତ ଏବେ ବି ଯାଇଥିଲୁ ସ୍ନାନ ପୂର୍ଣ୍ଣିମା ବେଳେ ବି ଯାଇଥିଲୁ। ତ। ବୁଲାବୁଲି କରିବା ଠାକୁରଙ୍କ ପାଖକୁବି ଯିବାକୁ ମିଳୁଛି।
ହଁ ହଁ ସେଇଟା ହିଁତ ଭଲ ଲାଗେ।
ସେଇ ଜିନିଷ ଟିକେ ଏନା ପ୍ରାୟ ଲାଗେ ପଡ଼ିବ ସେମିତି ଭିଡିଓ ଫିଡିଓ ଟିକେ ପକେଇବାକୁ ପଡ଼ିବ ଯଦି ତିନି ଦିନ୍ ସେଠି ଏକା ରହିବାକୁ ପଡ଼ିବ ଟୋଟାଲି ଦି ଦିନ୍ ଫାଷ୍ଟ ଯୋଉଦିନ ଇଏହବ ସେଦିନ ସକାଳୁ ନହେଲେତ ଦେଖିବାକୁ ପଡ଼ିବ ସକାଳୁ ଯଦି ହେଲା ହେଲାବି ନହେଲେ ପୁରା ସେଇଦିନ ପୂର୍ବ ଦିନ ଯିବୁ ରହିବୁ ସେଠି ହବ ଭିଡିଓ ତାଦେହେରେ ରହିଲା ପରେ ପୁଣି ଆସିକି ସେଦିନ ପୁଣି ସକାଳୁ ଯୋଉଦିନ ଠାକୁରଙ୍କର ବାହାରିବେ ପହଣ୍ଡି ହେଇକି ସେତେବେଳକୁ ଟୋଟଲି ରଥଯାତ୍ରା ସନ୍ଧ୍ୟା ପର୍ଯ୍ୟନ୍ତ ରହିବୁ ଟୋଟାଲି।
ହଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆଉ ଏବେ
ହଉ କରୁଚି ଆଉ।
ହଁ ହଁ ହଁ।